ହାଲୋ।
ଆଜ୍ଞା ନମସ୍କାର ଏଇ। କଁ କରିବି ବସିଛି ଆଉ ଏଇ ଟିକେ ପୁଅକୁ ଶୋଇଦେଲି ପୁଅକୁ ଶୋଇ ଦେଇକି ହେଇ ଫୋନ ଟା ଟିକେ ଦେଖ ଖୁଥିଲି ତମେ ଫୋନ କଲ ଆଉ।
ଆଜି ବା ଜେଷ୍ଟ ପୂର୍ଣ୍ଣିମା ପୁଅ ତ ବଡ ହେଇଥିବ ଯଦି ଜେଷ୍ଟ ହେଇଥିବ ଆଜି।
ହଁ ବା ଆଜି ତାର ଯେଷ୍ଟ ପୂର୍ଣ୍ଣମୀ ଆଜି ତ ସ୍ନାନ ପୂର୍ଣିମା ଆଉ ଜେଷ୍ଠ ପୂର୍ଣମୀ ସିଏ ଆଜି ଜେଷ୍ ଜେଷ୍ଟିଆ ହେଇଛି ଆଉ ନୂଆ ପୋଷାକ।
ଡ୍ରେସ ପେଣ୍ଟ କେମତିଆ ନା ପିଠା କଣ କଣ କରିଛନ୍ତି ଆଜି।
ହଁ ପିଠା ହେଇଥିଲା ଚକୁଳି ଆଉ ମିଠା ଆଉ।
ଆଉ ପୂଜା ହେଇଥିବେ ଜେଷ୍ଟ ପୂର୍ଣ୍ଣିମାରେ ବା ପିଲାଙ୍କୁ ପୂଜା। ବି କରନ୍ତି। ନାଁ ହୁଏ ନା ସିଆଡେ ଦିଦି ପୂଜା ଛୁଆଙ୍କୁ। ହା ଲୋ। ଦିଦି ଟିକେ ପଦାକୁ ଆସନ୍ତୁ। ଦି ଦି ଟିକେ ବାହାରକୁ ଯାଆନ୍ତୁ। ମୁଁ କହିଲି ଆଜି ପୂଜା ପିଲାଙ୍କୁ ପୂଜା କରନ୍ତି ପୂଜା ହେଇଥିଲେ।
ହଁ ହଁ ହଁ ମୁଁ ପଦାରେ ଅଛି।
ହଁ ମୁଁ କହିଲି ହଁ ହଁ ହଁ ମୁଁ କହିଲି ପିଲାଙ୍କୁ ଆଜି ପୂଜା କରିଥିବେ।
ହଁ ଆଜି ତ ସେ ପୂଜା ହେଇଛି ଆଜି ଜ୍ୟେଷ୍ଠ ପୂର୍ଣ୍ଣମୀ ବଡ ଯେହେତୁ। ତାର ନୂଆ ପୋଷାକ ହେଇଥିଲା ପୂଜା ବି ହେଇଛି ଆଉ।
ଯା ହଉ ତାଙ୍କର ତ ଭାଗ୍ୟ ଯୋଉ ବଡ ଘରେ ଯିଏ ଘରେ ବଡ ପୁଅ ହେଇଥିବ ତାର ବହୁତ ଭଲ ଭାଗ୍ୟ।
ହଁ ଯୋଉମାନେ କହନ୍ତି ଆମେ। ହଁ ତା ତ ଆମର ଓଡିଆ ପରମ୍ପରାରେ ଅଛି ତ ବଡ ମାନଙ୍କୁ। ଆ ଯେଷ୍ଟ ପୂର୍ଣ୍ଣମୀ ମିରେ ଜେଷ୍ ଷ୍ଟିଆ ବି କରାଯାଏ ତାପରେ ପଢୁଆଁ ରେ ଅଷ୍ଟମୀ ରେ ତାଙ୍କୁ ପଢୁଆଁ ବି କରାଯାଏ। ଆଉ ଆମ ସାନ ମାନଙ୍କ ତ କିଛି ନାହିଁ ଆଉ।
ହୁଁ ଆମେ ବି ସେୟା ସାନ ଆମେ ଘରେ ଆମେ ସାନକୁ କିଛି ମିଳିବନି ଖାଲି କୁମାର ପୂର୍ଣ୍ଣିମା ଝିଅ ହେଇଛେ ଯେତେବେଳେ କୁମାର
ହଁ। ନାଇଁ ଏବେ ତ ଛୁଆମାନଙ୍କର ହଁ କଣ କହିଲେ ଏବେ ସେ ଛୁ ଛୁଆ ମାନଙ୍କର ଆଉ ନୂଆ ପୋଷାକ ପୋଷାକ ପିନ୍ଧିବାର ମାନେ କିଛି ଇଚ୍ଛା ମାନେ ଯୋଉ ଆମେ ଯେମିତି ଉଁ ଗୋଟେ ପର୍ବ ଆସିଲା। ଅନେକ ପୋଷାକ ଆମେ ନୂଆ ପୋଷାକ ପିନ୍ଧିବୁ ତାଙ୍କର ସେଇଟା ନାହିଁ ମାନେ ସେଇ। ଇଚ୍ଛା ଶକ୍ତି ତାଙ୍କର ନାଇ କାହିଁକିନା ସେମାନେ ତ ସବୁବେଳେ ନୂଆ ପୋଷାକ ପିନ୍ଧିଲେ ମା ସବୁ ଥରେ ଲେଖା ଦି ଥର ଲେ ନୂଆ ପୋଷାକ ପିନ୍ଧିଲେ ଆଉ ଏବେ ଯୋଉ ଯୁଗ ସବୁ ଏଇ ଯୋଉ ମୋବାଇଲ ଫୋନର ଯୁ ଯୁଗ ହେଇଗଲାଣି। ଆଉ ସେମାନେ ତ ଭଳ କିି ଭଳି ନୂଆ ପୋଷାକ ଆଣୁଛନ୍ତି ପିନ୍ଧୁଛନ୍ତି ଆଉ।
ସେଇ ତ ଛୋଟ ବହୁତ ଅଭାବ ଅନାଟ ରହିକି ଆସିଲୁ ବୋଲି ଆମେ ଡ୍ରେସ ଏତେ ଓଷବାରେ ପିନ୍ଧି ପାରୁନ ବୋଲି ମନେଇ ଥାଉ ସେମାନେ କଣ ସିଏତ ହେଇଗଲେ ଏବେ ସବୁ ରୋଜଗାର କଲେଣି ସବୁ ଖ- ଖଟିକି ମଣିଷ କଲେଣି ଛୁଆଙ୍କୁ ପାଠ ପଢୁଛନ୍ତି ସବୁ ଆଣି ଦଉ କେତିଟା ପିଲା ସବୁ ଥିଲେ ଆପଣ ତ ଜାଣିଥିବେ ଜଣଙ୍କା ପାଞ୍ଚଟା ଛଅଟା ଛଆ ତାଙ୍କର
ହଁ ତେଣୁ ଆମର ଯଦି ହଁ ଆମର ଯଦି ବର୍ଷକୁ ଥରେ ଲେଖା ବି ହେଇଯାଏ ଆମେ ବି
ହଁ ସେଇତ ଆମର ବର୍ଷକୁ ଥରେ ହେଇଯିବ ବହୁତ ଖୁସି ଲାଗେ ମତେ ଆମେ ତ କହୁଛୁ ଦିଦି ଯଦି ଅଷ୍ଟମୀରେ ବି ଆଜ୍ଞା କୁହନ୍ତୁ।
ହଁ ମୁଁ କହିଲି ଏବେ ତ ସମ ଙ୍କର ମାସକୁ ଥରେ ଲେଖା ହଉଛି ଆଉ ସେମାନେ ଖୁସି ବୋଲି ଗୋଟେ ଜିନିଷ ସେ ଜାଣି ପାରିଲେନି ଯେ ନୂଆ ପୋଷାକର ଖୁସି ପର୍ବପର୍ବାଣିର ଖୁସି ହଁ।
ଏଇ ତାଙ୍କର ହଉନି କି ଆମେ ସେ ପିନ୍ଧୁିବ ତାଙ୍କର ଅଭ୍ୟାସ ହେଇଗଲାଣି ଆମେ ଯଦି ଆଗେ ଅଷ୍ଟମୀରେ ଫ ମୁଁ ବହୁତ କାନ୍ଦେ କାରଣ ଛୋଟବେଳେ ଭା ବଡ ଭାଇଙ୍କର ଡ୍ରେସ ହଉଥିବ ମୋର ହବନି ବୋଡ ପିଲା ସମସ୍ତେ ପିନ୍ଧିଥିବେ ମତେ ଖରାପ ଲାଗିବ ମୁଁ ବି ମୋର ଡ୍ରେସ ହେଇନି ବହୁତ ଦୁଃଖ ଲାଗେ କିନ୍ତୁ ସେମାନେ ଜାଣିପାରିବେ ଏବେବି ଯିବି ଆଜ୍ଞା ତାପରେ ଏବେବି ଯାହାର ଦିଟା ତିନିଟା ଛୁଆ ହେଲେ ବି ସେମାନଙ୍କୁ ସମତିଙ୍କ ପାଇଁ ଡ୍ରେସ ସେମ୍ ସେମ୍ ଆଣୁଛନ୍ତି। ସମାନ ସମାନ କାରଣ ସମେତଙ୍କ ପାଖରେ ଏବେ ପଇସା ହେଲାଣି।
ହଁ।
ଆଉ ସମସ୍ତ ଡ୍ରେସ କରିଛନ୍ତି ଆଉ ସେତେବେଳେ ଦବାକୁ ଜଣକୁ ବି ମୁସ୍କିଲ ହଉଥିଲା ଦିଦି।
ହଁ ଭାରି ଦୁଃଖ କଷ୍ଟରେ ଆମେ ବଢୁଥିଲୁ।
ଆଜ୍ଞା ବହୁତ କଷ୍ଟ। ହ ଛୋଟବେଳେ ଆମେ ଫୋନ କଣ ମୋବାଇଲ କଣ ଜାଣିିନଥିଲୁ ପଇସା ଯ ଟଙ୍କା ଟଙ୍କା ଟରେ ଦେଲେ ବି ଖୁସି ଯାଉଥିଲୁ ଏବେ ଛୁଆ ପାଆଁଶହ କି ପଇଟା ନ ନେଲେ ସେ ଦିଦି କରୁଛନ୍ତି ତାଙ୍କୁ ଟଙ୍କା ଟେ ବି ହବନି।
ମାନେ ସେ ଟଙ୍କାଟା କଣ ଆମେ ସେ ଟଙ୍କାଟ ର ମୂଲ୍ୟ ବହୁତ ବୁଝିଥିଲେ ଏବେ ସେ ଛୁଆଙ୍କର ପାଞ୍ଚଶହ ଟଙ୍କାର ମୂଲ୍ୟ ବି ସେମାନେ ବୁଝୁନାହାନ୍ତି କହୁଛ ହଁ ପଇସା ତ ମାନେ ସେଥିଲାଗି ତ
ହଁ କୁହନ୍ତୁ।
ମୁଁ କହିଲି ସେଥିଲାଗି ତ ଛୁଆ ଅବାଟକୁ ପଳେଇ ଯାଉଛନ୍ତି। ମାନେ ବାପା ମାନଙ୍କର ଦୁଃଖ ଟା ବୁଝୁନାହାନ୍ତି।
ହଁ ମତେ ଏଟା ଦିଏ ସେଟା ଦିଅ ଜିଦି କରୁଥିଲେ ଆମେ ଯଦି ସେଟା ଜିଦି ବୋଲି କଣ ଜାଣିନଥିଲୁ ସେତେବେଳେ।
କୁହ।
କଣ ଯଦି ଏଇଟା ଜିଦି କରି ପାରୁଥୁଲୁ ସତ କହୁଚି ଯଦି ମୁଁ ଛୋଟବେଳେ ବାପା ଯଦି ଦି ଟଙ୍କା ଦେବେ ଦୋକାନରୁ ଆସ କି ମୁଁ ଖୁସି ହେଇଯାଏ ନା ଦି ଟଙ୍କାରେ ଗୋଟେ କୋ-କୋଳି ଖଟା ହେଇଯିବ। ଖାଇଦବୁ ଭାତେ ଲଗେ ଶୋଇଲା ବଆଲି କପ ଆଣିକି ଦିଇ ଟଙ୍କା ମତେ ଦିଅନ୍ତୁ। ମୁଁ ସେଇଥିରେ ବେଶୀ ଖୁସି ହେଇଯାଏ। କିନ୍ତୁ ଏବେ ଯଦି ବାବା ଏଇ ଛୁଆଙ୍କୁ ଦି ପାଂଶ ଟଙ୍କା ଦବୁହାରି ନେବି ମନେ ନେବି ଜିଦି ମାନେ ଜିିଦି
ହଁ।
କଣ କହିବା ଏମାନେେ ଏବେ ବାପା ମା କଣ ସେମାନେ ଦେଇ ଦେଲେ ଛୁଆଙ୍କୁ ପ୍ରଥମରୁ ଦେଇଦେଲେ ସେଥିପାଇଁ ସେକେଣ୍ଡେଳଳେ ଆମ ପାଖରେ ନଥିବ ସେ ବୁଝିବେନି ଥାଉ କି ନଥାଉ ମତେ ମତେ ଏଇଟା ଆଣିକି ଦିଅ ସବୁଥିରେ
ତେଣୁ ଆମେ ହଁ ପ୍ରକୃତରେ କଣ କହିଲେ ଆମେ ତାଙ୍କୁ ଛୋଟ ବେଳୁ ସେଇଟା ସି ଖେବା କଥା ଯେ ପଇସା ଟା କେତେ ଦରକାର ଆମେ କେମିତି ବଢି ଥିଲୁ ଆଉ ସେଇଟା ତ କହିଲେ ସେମାନେ ସବୁ ଆମେ ଯଦି କହିବା ଆମେ ଏମିତି ପଢୁଥିଲୁ। ସେମାନେ ସବୁ କଣ କରୁଛନ୍ତି। ତାକୁ ମାନେ ହସରେ ଉଡେଇ ଛନ୍ତି ହଁ ତମ ମାନେ ସବୁ ସେମିତି ବଢିଥିଲ ଆଉ କଣ ଆମେ ମାନେ ସେମିତି ବଢିବୁ ଆଉ। ତେଣୁ ଆମେ ତାଙ୍କୁ ବୁଝେଇବା ଯେ ହଁ ।
ହଁ ତ ମୁଁ ତ ମନେ ଅଛି ଯେ ଛୋଟବେଳେ କୁହନ୍ତୁନି ମାନେ ଆମେ ଯିବୁ ଜାନି ଯାତ୍ରା ବୁଲିବା ପାଇଁ ବି ଦଶ କୋଡ଼ିଏ ଟଙ୍କା ଦେବାକୁ ବହୁତ ମୁସ୍କିଲ ଥାଏ। ବାପା ମାଙ୍କ ପାଖ
ହଁ। ଆଉ ଏବେ ତ ଛୁଆ ମାନଙ୍କୁ ହାଲୋ ଶୁବିଲା ଏବେ
ଆସନ୍ତୁ ଟିକେ ବାହାରକୁ ଆସନ୍ତୁ ନେଟୱାର୍କ ପାଉନି ଆପଣଙ୍କର
ହାଲୋ। ହାଲୋ ହଁ ମୁଁ କହିଲି ଯେ କଣ କହିଲେ ବାପ ବାପା ମାଆଙ୍କର ଦୁଃଖ ଟା ଏଇ ଯୋଉ ଛୁଆ ମାନେ ବୁଝି ପାରୁନାହାନ୍ତି ଯେଉ ଯୋଉଥିପାଇଁ କି ଏବେ ବହୁତ ପ୍ରକାର ଅସୁବିଧା ହୋଉଚି।
ବହୁତ ଦିଦି ମାନେ ସିଏ ବୁଝିପାରୁନାହାନ୍ତି କିନ୍ତୁ ସିଏ ଯେତେଳେ ବଡ ହେବ ସେ ବାହାସାହା ହେବେ ତାଙ୍କର ପିଲା ଛୁଆ ହେବେ ସିଏ ଜାଣିବେ ଯେ କଷ୍ଟ କଣ? ଆମେ କିନ୍ତୁ ହତ୍ୟ କଥା କାମ୍ପ ଦିଦି ମୁଁ ଛୋଟବେଳେ ମାନେ ତଥାପି ମୁ ଯେତେବେଳେ ପଢୁଥିଲି ଯୁକ୍ତ ଦୁଇ ଯୁକ୍ତ ତିନି ପଢ଼ିଲି ସେତେବେଳେ ଘରେ ଜିଦି କରୁଥିଲି ବାପା ମତେ ସେ ଦି ସେତଟା ଦିଅ କିନ୍ତୁ ଯଦି ଯେତେବେଳେ ମୁଁ ବାହାରକୁ ଆସିଲି ପଇସାର ମୂଲ୍ୟ ବର୍ଷ ଯେତେବେଳେ ଚାକିରି କରିୁଥିଲି ଏବେ ଏ ଦିଦି ବହୁତ କଷ୍ଟରେ ମୁଁ ଜାଣିଚି ପଇସା ଟା ଟ ସେତେଳେ ଟଙ୍କା ଟେ ଆମେ ଖର୍ଚ୍ଚ କଲେ ହିସାବ ଦବା କୁ ପଡୁଥିଲା।
ହଁ ସ
ସେତେଳେ ତ ଆମେ ଦଦି ସେ କିଛି ନଥିଲା ବି ମାନେ ବହୁତ ଜିନିଷ ଗୁଡା ବାହାରି ନଥିଲା କିଛି ଖାଇବା ଜିନିଷ ହୋଉ ଖେଳିବା ଜିନିଷ ହଉ କିନ୍ତୁ ଦିଦି ମୋର ଏବେ ବି ମନେଅଛି ଛୋଟବେଳେ ଜାଣତ୍ୟ ବେଶୀ ମନ୍ଦ ଦୁଃଖ ହୁଏ କାନ୍ଦ ଦୋଉ ଆମକୁ ଗୁଟେ ଯିବୁ ଏଇ ଜାଗାକୁ ଯିବୁ କିନ୍ତୁ ପଇସା ନଥିବ। ଟୋଟାଲ ତମେ କିଛି ବୁଲିଲନି ହଁ।
ସେଇଟା ସେଇଟା ଏବେକା ର ଛୁଆ ମାନେ ଅନୁଭବ କରି ପାରୁନାହାନ୍ତି। ଯେ ମାନେ ପୂର୍ବରୁ ଆମେ ସବୁ କେମିତି ଚଳୁଥିଲୁ ଫୋନ ନଥିଲା ଟିଭି କାହା ଘରେ ଗୋଟିଏ ଟେଲିଭିଜନ ଥିବ ସେ ସେତିକି ସେତିକିରେ ଆମେ ଯାଇଥିବୁ ତାଙ୍କ ଘରକୁ ଦେଖିବାକୁ ସେତେବେଳେ ଭଲ ତେଜ ନଥାଏ ମାନେ ବହୁତ ଅସୁବିଧାରେ ବି ଆମେ ଆମେ ତ ଲଣ୍ଠଣ ଲଗେଇକି ବି ପାଠ ପଢିଛୁ।
ହଁ ଦିଦି ଆମ ରି ପି ଲ ମହମବତୀ ଟ୍ରଚ ମାରି ପାଠ ପଢିଥିଲୁ ଟ୍ରଚ ବି ଏତେ ବି ନ ଥିଲା କିନ୍ତୁ ସେ ଲଣ୍ଠଣ କିରୋସିନି ଦେଇକି ଯିବୁ ବର୍ଷାରେ ଯିବୁ ଏବେ ତ ବର୍ଷା ହେଲେ ଛୁଆ ଯାଉନାହାନ୍ତି କେନ୍ନା ନା ବର୍ଷାଇଲାଣି ଯିବିନି ନାଇଁ ବର୍ଷା ଉଦା ହେଇକି ଯିବୁ ପାଠ ପଢିବାକୁ ଛତା ବି ନଥିଲା ସେତେବେଳେ ଏତେ ପଇଶା ତ ନଥିଲା
ଆଉ ବି ଆଗେ କଣ କହିଲେ, ହଁ ଆଗେ କଣ କହିଲେ ବାପା ମା ଆମକୁ ଧର ଆମେ ସେତିକି ଗୋଟେ ଜିଦ୍ଦି ବି କରିବୁ ନା ଆମର ଏଇଟା ଦରକାର ସେ ଢୋଢା ଆମକୁ ପିଟି ଦିଅନ୍ତି। ଆଉ ଏବେକା ଛୁଆଙ୍କୁ ଆମେ ଆମେ ଗୋଟେ ପାହାର ବସେଇ ପାରିବା ନା ଆଉ ଟ୍ୟୁସନ ମା ସନ ଆମକୁ ସାର୍ ମାନେ କେତେ ପିଟନ୍ତି କହିଲ, ମାନେ ନୋଳା ଫୋଳା ଫାଟି ଯାଇଥିବ ଗାଲ ରେ ଚାରଟା ପାଞ୍ଚଟା ଆଙ୍ଗୁଠି ବସିଥିବ ପି
ହଁ ଦିଦି ଯୋଉ ମାରିବେ ଚିଆରେ ବସେଇଦିଅନ୍ତି ଜାଣିଥିବେ ତ ଚିଆର ବସେଇ ତ ପାଠ ନ ଥିଲେ ଚେୟାରେ ବସ ମାନେ ଚେୟାରରେ ବସିକି ପେଣ୍ଟ କହନ୍ତି କାନ ଧରିକି। ଉଠ ବସ ହୁଅ ଶହେ ଥର ପୁରା।
ହୁଁ ଆ ସେମିତି ଆମେ ପାଠ ପଢିଛେ।
ହୁଁ ତାପରେ ବି ଦିଦି ସେତେବେଳେ ଏତେ ବହୁତ ଜିନିଷ ବାହାରି ନଥିଲା ପାଠ ପଢାରେ ସେତେବେଳେ ଆମକୁ ବହୁତ କଷ୍ଟ ହଉଥିଲା, ପା ଢିବା ପାଇଁ, ପଇସା ନଥିଲା ଭଲ ଜାଗାରେ ପାଠ ପାଠ ପଢି ପାରୁ ନଥିଲୁ, ଏବେ କଣ ସବୁ ଛୁଆ ପାଉଛନ୍ତି ଭଲ, ବାପ ମା ଚାହୁଁଛନ୍ତି ମୋ ଛୁଆଟା କେମତି ଭଲରେ ପାଠ ପଢୁ ଏଥର। କଷ୍ଟ କରେ କିି ଯାହା କରେ, ସେମାନେ ପାଠ ପଢୁନାହାନ୍ତି କିନ୍ତୁ ନା ଦିଦି କହୁନ।
ସେଇଟା ସତ କଥା କହିଲ, ମାନେ ବାପା ମା ଚାହୁଁଛନ୍ତି ବାପା ମା କଷ୍ଟ କରି ମାନେ ଭାବ ଗୋଟେ ଗୋଟେ ଲୋକ କେତେ କଷ୍ଟ କରୁଛନ୍ତି ଦିନରୁ ସକାଳୁ ରାତି ପର୍ଯ୍ୟନ୍ତ କଷ୍ଟ କରୁଛନ୍ତି ପୁଣି ରାତିରେ ବି ଯଦି ରାତିରେ ବି କିଛି କାମ ମିଳୁଛି ସେମାନେ ରାତି ଅନିଦ୍ରା ହୋଇ କରୁଛନ୍ତି କେବଳ ଛୁଆଙ୍କ ପାଇଁ ଛୁଆ ସି କିଏ ଦେଖିଲା ବେଳକୁ ଆମେମାନେ ପିନ୍ଧୁ ନଥିବା ଦିଇଟା ତିନିଟା ପିନ୍ଧିକି ଆମର ଗଜୁ ଜୁ ମାନେ ଜୁ କହିବାକୁ ଗଲେ ଦିନ ବି ଦଉଥିବା ଆମ ଛୁଆଙ୍କୁ ଭଲ ମାନେ ଜୀବନ ଶୈଳୀ ଦବା ପାଇଁ ଆମେ ତେ କଷ୍ଟ କରିବୁ, ଦେଖିଲା ବେଳକୁ ସେଇ ଛୁଆ ସିଏ କଣ କରୁଛନ୍ତି ତାର ମୂଲ୍ୟ ନ ବୁଝି ଝିକି ତା ସିଏ କଣ କରୁଛନ୍ତି ମାନେ ଆହୁରି ଆହୁରି ଆଶା କରୁଛନ୍ତି ଯେ ବାପା ମା ଆହୁରି ଆମକୁ ଭଲ ଲା ଭଲ ଜୀବନ ଯାପନ ଦିଅନ୍ତୁ। ଆଉ କେତେ ଭ ସେଇଥି ଲାଗି କି ଛୋଟ ବେଳୁ ଆମକୁ କହିଦବାକୁ ପଡିବ ନା ଏତିକି ହେଲା ଗୋଟେ ମାନେ ଏତିକି ହେଲା ତମର ସ୍ତର ଯଉଥିରେ କି ଏତିକି ଆମେ କୁ ମାନେ ବ୍ୟବହାର କାର୍ଯ୍ୟ କରିବାର ଅଛି, ଏତିକି ପଇସା ଖର୍ଚ୍ଚ କରିବାର ଅଛି ଆଠୁ ବେଶି ଖର୍ଚ୍ଚ କରିବାର ନାହିଁ।
ଯଦି ବି ସେଇଆକୁ ଦେଖୁନାହାନ୍ତି ସେଇ ବାପା ମା ପଇ ପଇସା ଦେଲା ଠୁ ତାଙ୍କର ଅଧିକା ଗର୍ବ ବାହାରିଗଲା ବାପା ତ ପଇସା ଦଉଛି, ଆଉ ଯିମିତି ହେଲେ ଦବ ଆଉ, ଇଏ ସେଥିପାଇଁ ଗର୍ବ କଲେ ସେଟା ହେଲା ଭୁଲ ସେମାନେ ବୁଝିପାରୁନାହାନ୍ତି ଯେ ଆମେ କେନ୍ତି ଛୋଟବେଳେ ରହିଥିଲୁ, ଆମେ ପଇସାର ମୂଲ୍ୟ ବି ଜାଣିପାରୁଥିଲୁ। କେବେ ଜାଣି ପାରିଲାନି ଏଇଟା ବି ବାପା ମାଙ୍କର ଭୁଲ ବାପା ମା ବି ବୁଝିବା କଥା ମୁଁ ଯେତିକି ଅଛି ମୋ ଛୁଆଙ୍କୁ ସେତିକି ଦେବି, ହଁ କୁ ଜାଣିପାରିବି ପଇସାର ମୂଲ୍ୟକଣ, ତ ତମ ପାଖରେ ପଇସା ନାଇଁ ଥାଉୁ ମୁଁ ଯା ଯିବିନି ଜିଦି କରିବିନି କି ଯିବିନି। ବୁଝିବା ବି କଥା, ଆଉ ବହୁତ ଭଲ ଲାଗିଲା ବି ଆପଣଙ୍କ ସହିତ କଥା ହେଇକି, ଆଉ କେତେବେଳେ ଫାଙ୍କା ହେଲେ କଥା ହେବା ଆଉ କଣ, ମୁଁ ରଖୁଛି ଏବେ ଯାଉଛି ରୋଷେଇ କରିବି। ଧନ୍ୟବାଦ ଦିଦି।
ଆଜ୍ଞା।